କଣ କରୁଥିଲେ?
ଆଉ କଣ କରୁଛନ୍ତି ଆପଣ?
ବାନ୍ଧବୀ।
ବାନ୍ଧବୀ କଣ କରୁଥିଲେ?
ଆପଣଙ୍କର ଟିକେ ଶବ୍ଦ ପ୍ରଭୂଷଣ ଶୁଭୁଛି ଟିକେ ଆଉ ମୁଁ ହେଇ ଯ ବାସନ ବାଜିକି ଏବେ ଆସିଲି ତ ବାରିରୁ ଆ ମୁଁ ଦେଖିଲି। କହିଲେ ଟିକେ ବାନ୍ଧବୀଙ୍କ ସହ କଥା ହେଇଯିବା। ଆଉ ଆପଣ କଣ କରୁଥିଲେ?
ମୁଁ ଏ ପୁଅ ହରିଆ ଟିଉସନ ଗଲେ ମୁଁ ଏ ସିଲେଇ କରେ ବସିଥିଲି। ଏ ଗୋଡ ବିନ୍ଧୁଛି ଆଉ ସିଲେଇ କରିବାକୁ ଭଲ ଲାଗୁନି।
ଆଜ୍ଞା ଆପଣ ସିଲେଇ ବି କରୁଛନ୍ତି ନାଇଁ।
ଆଜ୍ଞା।
କଣ ବ୍ଲାଉଜ ସିରିକି ସିଲେଇ ପାରୁଛନ୍ତି ନାଇଁ।
ବ୍ଲାଉଜ ଶିଖିନି ଏଇ ସାଧା ସିିଲେଇ ଆଉ।
ଓହୋ ମୁଁ ଯାହା ହଉ ଯୋଉ ବାଟେ ତାହେଲେ ଅଳ୍ପ ବହୁତ ଜାଣିଛନ୍ତି କିଛି ନହେଲେ ନିଜର ଘର ଲୋକଙ୍କର ହେଇଯାଉଥିବ ଆଉ ସିଲେଇ ଆଉ ବ୍ଲାଉଜ ଶିଖୁନାହାନ୍ତି।
ବ୍ଲାଉଜ୍ ଶିଖିବେ ତା ପରେ ଏଇ ଛୋଟ ଛୁଆ ତ ପୋଡ଼ିବେ କପଡ଼ା ଫପଡ଼ା ତର କାଟିଥିବି ସୋ ଫାଡ଼ ଫୁଡ଼ି ଦେବେ। ଆଉ ସେଇତି ପାଇ ଡର ଲାଗୁଛି ଆଉଟେ କରୁନି।
ଓହୋ ଆଚ୍ଛା ଆଉ। ଓ ନା ମୁଁ ଶିଖିନି। ମୁଁ ଶିଖିନି ମୋ ବଡ ଯାହା ଶିଖିଛନ୍ତି ସିଏ ବ୍ଲାଉଜ ହରିକା କାଟ ଟିକେ ସବୁ ସିଲେଇ କରନ୍ତି ଆଉ ମୁଁ ସେମିତି ଟିକେ ତାଙ୍କ ପାଖ। ଖରେ ବସେ ମୁଁ ରୋଷେଇ ବାସ କରିଦଥିଲି ସେ ତାଙ୍କର ସିଲେଇ ସିଲେଇ କରନ୍ତି ସବୁ।
ଓହୋ ଆପଣ ସେଠି ଶିଖି ଯାଉନାହାନ୍ତି।
ମୁଁ ଟିକେ ଏତେ ଧ୍ୟାନ ଦଉନି ତାଙ୍କ ଉପରେ ମୁଁ ତାପରେ ଫାଙ୍କା ଟାଇମ ରେ ତ ଟିଉସନ ଟା ପଢାଉଛି ପିଲାଙ୍କୁ।
ଓହୋ ଯାାଉ ଆପଣ ତ ପଢଉଛନ୍ତି ପାଠ ପିଲାଙ୍କୁ ଆଉ।
ହଁ ସେଥିଲାଗି ଆଉ ମୁଁ ଏତେ ଧ୍ୟାନ ଦଉନି ସେଥିରେ ଆଉ। ତାପରେ ମୁଁ ଟିକେ କଣ କହିଲେ ସିଜିରିଆନ ଲୋକ ଆଉ ଏ ରାଥିରେ ବି ମୁଁ ଯେତେବେଳେ ପଢ଼ୁଥିଲି ମହାବିଦ୍ୟାଳୟରେ ସେତେବେଳେ ଟିକେ ଗଲାବେଳେ ମୁଁ ସାଇକେଲରୁ ପଡି ଥିଲି ମୋ ଅଣ୍ଟା ଟିକେ ମାଡ଼ ହେଇଥିଲା ତ ସେଥିପାଇଁ ମୁଁ ଟିକେ ଅଧିକ ସମୟ ବସି ପାରେନା ବସିଲେ ଟିକେ ଅ ଣ୍ଟା ଟିକେ ବିନ୍ଧା ହୁଏ।
ଓଃ।
ଆଉ ସେଥିଲାଗି ଆଉ ମୁଁ ସେଥିରେ ଆଉ ଦିନ ଧ୍ୟାନ ଦିଏନି ଆଉ। ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି କଣ ଏ ବୁଧବାର ତ ଆଉ ଭଲ ଲାଗିଲାନି ଆଇଁଷ ଖାଇବାକୁ ଏ ଛୁଇଁ ଆଳୁ ତରକାରୀ କରିଥିଲି। ଆଉ ବେସନ ଆଳୁ ତାକୁ ସେମିତି ଆଳୁ ଭଳିଆ ମାନେ ସୁକ ସୁକ ଭଳିଆ ହେଇଥିଲା କାକୁଡି ସାଲଡ଼ ହେଇଥିଲା ଆଉ ବାଇଗଣ ଆଉ ଜହ୍ନି, ପୋଟଳ ସବୁ ପୋଡି ଦେଇଥିଲୁ ଦଳିକି ଖାଇଲୁ ଆଉ
କହିଲେ ସେଟା କେମତି କଣ କରିଥିଲେ ଏଇ ଯୋଉ ଜନ୍ତକିନି ନା ଏଇ
ବେସନ ଯୋଉ ସବୁ ଗୋଳେଇ ଦେଇକି ସବୁ ତା ଦେହରେ ଉଁ ନକାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ତା ଦେହରେ ସବୁ ପକେଇ ଦେଇେଇକି ଉଁ ପାଣି ପକ ଦେଇକି ଜନ୍ତି ଦେବି। ଜନ୍ତି ଦେଇକି ତାପରେ ତାକୁ ଥାଳିରେ ତେଲ ଦେଇକି ବାହାର କରିଦିଏ ମାନେ ଥଣ୍ଡା ହେଲା ପରେ ତାକୁ ଚକ୍ କୁଡି ଦେଇକି ପିସ୍ ପିସ୍ କରି କାଟିଦେଇକି ତେଲରେ ଛାଣି ଦେ ଆଉ।
ହଁ ହଁ ହଁ ବହୁତ ବଢ଼ିଆ ଖାଇବା ଟିଏ ଆଉ ଯା ହଉ।
ଆଉ ଆପଣ କଣ ରାନ୍ଧିଥିଲେ ଆଜି ବୁଧବାର ଆଇଁଷ ହେଇଥିବ?
ହଁ ଆଇଁଷ ହେଇଥିଲା ଆଉ ସାଧା ବି ହେଇଥିଲା କାରଣ ଆମ ବଡ ଯା ସିଏ ଆଇଁଷ ଖାଆନ୍ତିନି ଟୋଟାଲି ନିରାମିଷ ଆଉ ତାଙ୍କ ପାଇଁ ଟିକେ ନାଇଁ ସେ ଟୋଟାଲି ଖାଆନ୍ତିନି ଆଉ ସେ ତାଙ୍କ ପାଇଁ ଟିକେ ଜହ୍ନି ତରକାରୀ କରିଥିଲି ଆଉ ଆମ ପୋଡାପୋଡି ସବୁ କରିଦେଇଥିଲି ଟମାଟର ଏଇ ଭେଣ୍ଡି ଏ ସବୁ ପୋଡି ଦେଇଥିଲି। ଆଉ ଆଚାର ସିଏ ତାଙ୍କର ଲଗେଇି ଖାଇଦେଲେ ଆଉ ଘର ଲୋକ ସେ ତାଙ୍କର ଆଜି ମାଛ ରାନ୍ଧି ଦେଇଥିବି ସେ ତାଙ୍କର ମାଛ ତରକାରୀ ଖାଇଲେ ଆଉ ଆଉ ଏଇ ଭଳିଆ ଆଉ ହଁ ମୋର ଏଇ ସେଇ ଗୋଟେ ପୁଅ ମୋ ଦେଢଶୁରଙ୍କର ଗୋଟେ ପୁଅ ଅତ୍ର ଆଉ ଗୋଟେ ଝିଅ।
ଓହୋ ଝିଅ ଜାକର ଭଲ ନାଗେ ଆ ପୁଅ ନା
ହଁ ପୁଅ ଥିଲେ କୁହନ୍ତିନି କି ଘରେ କିଛି ଜଣା ପଡୁନାଇ କିନ୍ତୁ ଗୋଟେ ଝିଅ ଥିଲେ କୋଳାହାଳ ଓଷା ବାର ବ୍ରତ
ହଁ ସବୁ ସବୁ ବାର ମାସରେ ତ ବାରଓଷା ଝିଅ ସବୁ କରିବେ ଆଉ
ହଁ ଯେତେଟା କୁହନ୍ତିନି ଝିଅ ସେତେଟା ଗାଁ। କଣ କିଣିବ ଆଉ ପୁଅ ଥିଲେ କଣ ହଁ। ଯାହା ଘରେ ଝିଅ ନାହିଁ ତା ଘରେ କୋଳାହଳ ନାହିଁ ସବୁ ତ ଆଉ ଝିଅ ଥିଲେ ସବୁ ଜାଣିବ
ହଁ।
ସେ ଭାଗ୍ୟକୁ କୁହ ଆମ ଘରେ କେମିତି ଗୋଟେ ଝିଅ ହେଇଯାଇଛି ନହେଲେ ନା ମୋ ଆମର କୁହନ୍ତିନି ମୋ ବାପ ଘରେ ଝିଅ ନାହିଁ କି ଏଠି ମୋର ତ ଏଇ ଗୋଟଏ ପୁଅ ଆଉ ଅପାଙ୍କର ବଡ ଆଗେ ବଡ ପୁଅଟା ବଡ ଝିଅଟା ଏଇ ସାନ।
ଆପଣଙ୍କର ବ ପୁଅ କେତେ ବର୍ଷ?
ଉଁ ପୁଅକୁ ପାଞ୍ଚ ବର୍ଷ।
ଆ ହଉ।
ଆ ଉଁ। ଆଉ ଆମ ବଡ ପୁଅ କୁ ସେ ଦେଢଶୁରଙ୍କ ପୁଅ କୁ ହେଇଗଲାଣି ଆସିକି ତେର ବର୍ଷ ହେଇଗଲା ଝିଅଟାକୁ ଆଠ ବର୍ଷ ହେଲାଣି।
ଓ ହୋ। ତେର ବର୍ଷ ମୋ ବଡ଼ ପୁଅ ତେର ବର୍ଷ ସପ୍ତମରେ ପଢ଼ୁଛି ତାଙ୍କ ପୁଅ କୋଉ କ୍ଲାସରେ କୋଉ ସ୍କୁ
ତାଙ୍କ ପୁଅ ଆମ ପୁଅ ନବମରେ ପଢି଼ଲାଣି।
ତେର ବସ ନବମ ରେ ପଢ଼ିଲାଣି?
ହଁ ସେ ଟିକେ ଆଗୁଆ ପଢିଚି ଫାଷ୍ଟ ପଢୁଥିଲେ ସୈନିକରେ ପଢୁଥିଲେ ତାପରେ ଆସିକିନି ଏଠି ସ୍କୁଲରେ ନାଁ ଲେଖାଇଲେ।
ଓହୋ ହୋ।
ସେଥିଲାଗି।
ହୁଁ ଏ ଛୋଟ ପିଲା ଙ୍କୁ ଯେ ମାନେ ଆଗେ ମା ଆରିକା କୁହନ୍ତି ଜେଜେମା ଏରିକା ଆମେ ପା ଞ୍ଚଟା ଛଅଟାଛୁଆ ସେମିତି ଗୋଟେ ଜାଗାରେ ଯଉଠୁ କହିଦେଉ ସେଇଠୁ ବସିଥିବେ। ଏବେକା ଛୁଆ ଗୋଟେ ଛୁଆକୁୁ ସମାଣିବା ମାନେ ବହୁତ ତୁ ମ କଷ୍ଟ ହେଇଯାଉଚି।
ଆଜ୍ଞା ନିହାତି ସେ ତ ଆମ ବୋଉହେରିକା ପା ସେଇ କୁହନ୍ତି ଆମ ବୋଉ ବି ସେଇ କଥା କୁହନ୍ତି। କବେ ଆମ ଛୁଆ ଚୁଡା ମୁୁଡି ଖାଇକିନି ବଡ ହେଇଚନ୍ତି ଆଉ ତମ ଛୁଆ ମାନେ କଣ ଖୋଜୁଚନ୍ତି ଖାଲି ଏଡା ଖାଇବୁ ସେଟା ଖାଇବୁ ଖାଲି ତେଲ ଜିନିଷ ଖୋଜୁଚନ୍ତି। ସେ ଚାଉମିନ ଦିଅ ମ୍ୟାଗି ଦିଅ। ତମର ସବୁ ଚାଉମିନ ମ୍ୟାଗି ଖାଇବା ଛୁଆ ଆମର ଚୁଡାମୁଡି ଖାଇଆ ଛୁଆ କୁହନ୍ତି ଆମ ବୋଉ।
ହଁ ଏ ଯା ଯେ ତେ ପ୍ରକାର କରିକି ଦେଲେ ତାଙ୍କୁ ମନ ମନଉନି ଆମକୁ ଭଲ ଭଲ ଖାଇବା ଆଣିକି ଦିଅ। ଭଲ ଭଲ ଖାଇଲେ ଦେହ ପା ଖରାପ ହେବେ ଯୋଉ ତେଲ ମସଲା ଖାଇଲେ।
ହଁ ନିହାତି ଏବେ ଟିକେ ଯେତେ ଏବେ ତାଙ୍କୁ ଟିକେ ତେଲ ମସଲା ଟିକେ ଦୂରେଇ ରଖିବେ କାରଣ ଏଇନା ପ୍ରାୟ ଲୋକଙ୍କୁ ଦଣ୍ଡିଶି ବାହାରିଲାଣି। ଜାଣିଚନ୍ତି ନା ଏବେ ମୋରି ମାମୁଙ୍କ ପୁଅ କ ଦଣ୍ଡି ସେ ହେଇଯାଇଛି ନା ଲିଭର କୁ ଧରି ଦେଇଚି ଚି ଲିଭର ଇନଫେକ୍ସନ ହେଇ ଫୁଲି ଯାଇଚି।
ଓହୋ।
ସେ ନାଇ ଯେତେ ଛୁଆଙ୍କୁ ମାନେ କୁହନ୍ତିନି ଟିକେ ତେଲ ମସଲରୁ ଦୂରେଇ ରଖନ୍ତୁ ବାହାର ଖାଇବାରୁ ଟିକେ ଦୂରେଇ ରଖନ୍ତୁ। ଏତି କାରଣ ହଁ
ଓ ରାତିକି କଣ ରୁଟି ହେବ?
ହଁ ରାତିକି ରୁଟି କରିବି ଆଉ। ରୁଟି ହବ- କଣ ଭଜା ଭଜି ହଉ ନହେଲେ ମଟର ତରକାରୀ ହଉ ଏମିତି ହବ କଣ।
ମାନେ ରାତି ପାଇଲେ ଆମର ଚିନ୍ତା ଯେ କଣ କଣ ହବ ମାନେ କଣ କଣ ସବୁ ହୁ ହୁ।
ତ ସବୁବେଳେ ପରିବାରର ଅନ୍ୟମାନାନଙ୍କ ପେଟ କଥା ହିଁ ଚିନ୍ତା କରିବ।
ହଁ ତାଙ୍କର ତ ଦରମା ନାହିଁ ସେ ମାସ ସାରା ଖଟିବେ ଗୃହିଣୀଙ୍କର ଦରମା ନାହିଁ।
କେତେବେଳେ ଦରମା ନାହିଁ କି ବିଶ୍ରାମ ନାହିଁ ତମେ ଦରଟା ହେଇଲେ ତମେ କଣ ଶୋଇପାରୁଚ ଦି ଦିନି କିନ୍ତୁ ତମ ସେଇଥିରେ ବି ତମେ ଉଠିକି କରିବାକୁ ପଡିବ ଛୁଆଟିଆକୁ ଖାଇବାକୁ ଦେବେ। ତମ ଶାଶୁ ଶ୍ୱଶୁର ଯଦି ତ ଯଦି ଥିବେ ଅସୁସ୍ଥ ତାଙ୍କୁ ତ ଦେଖିବାକୁ ପଡିବ। ତାଙ୍କୁ ତ ନଦେଲେ ହବନି। ଆଉ ଆପଣଙ୍କର କେତେବେଳେ ଆଉ ଆପଣ ଇଏ କରିବେ ଗୋଟେ ଗୃହଣୀ ଜୀବନରେ କିଛି ନାହିଁ।
କଣ କରିବା ଏଇ ତ ସଂସାରକୁ ଆସିଚନ୍ତି ଆଉ ଇଏ କାମ କରିକି ଆଉ କଣ କରିବା।
ଆଜ୍ଞା। ଆଉ ବାନ୍ଧବୀ ଆପଣଙ୍କର ହଁ ଦୁଃଖ କଷ୍ଟ ତ ସଂସାର ଚାଲିଚି। ହଉ ବାନ୍ଧବୀ ଆପଣ ଯାଇଚନ୍ତି ଆପଣଙ୍କ ତ ପାଖରେ ଛତିଆ ମନ୍ଦିର ଆଉ ଯାଇଥିଲେ ଛତିଆ ମନ୍ଦିର କେବେ ବୁଲିବା ପାଇଁ ନା ନାଇଁ ଯାଇନାହାନ୍ତି?
ହଁ ଛତିଆ ମନ୍ଦିର ଆମେ ଆର ବର୍ଷ ଯାଇଥିନୁ ଏ ବର୍ଷ ଯାଇନୁ। ଭୋହୁତ ମାନେ ଛତିଆ ମନ୍ଦିର ଠାକୁର ବହୁତ ପ୍ରସିଦ୍ଧ ଉମ ଛତିଆ କୁହନ୍ତି ଯେଉଁ କୁହନ୍ତି ତିଅ ଜଗନ୍ନାଥ ଇଏ
କିନ୍ତୁ ବହୁତ ପ୍ରସିଦ୍ଧ ଠାକୁର, ଆଉ ଏବେ ବି ବହୁତ କ ଟକଣା ହେଇଗଲାଣି, ମାନେ ଭିଡ ପ୍ରବଳ ହେଇଯାଉଛି, ଲାଇନ ଦେଇକି ଛିଡା ହବ, ଆମେ ଛୋଟ ଛୋଟ ଛୁଆ ନେଇି ଯାଇଥିନୁ ଖରାଦିନେ
ହ
ମାନେ ପିଲା ଖାଇବା ପାଇଁ ଧାଡି ହେଇ ଛିଡା ହେଲେ ଅବଢା ଟିକେ ଆଣିବା ପାଇଁ ସେ ଟିକ ଟିକେଟ କାଟୁଛନ୍ତି, ମାନେ ଏତେ ଭିଡ ଯେ ଏଇଠି ଛୁଆ ପିଲା ପୁରା ଛଡଛଡ ହେଇଗଲେ ଖାଇବା ପାଇଁ ଆମେ ଅଲଗା ଆଣିକି କିଣିକି ହୋଟେଲ ଖାଇନୁ ମାନେ ଅଲଗା ଦୋକାନରେ ହଁ କିନ୍ତୁ ଆଉ ସେଠୁ ଆଣି ହେଲାନି ଅଭଡା ଫବଡା ବହୁତ ଭିଡ ହେଇଗଲା।
ହୁଁ।
ଆଗେ ଏତେ ନଥିଲା, ଏବେ ଲୋକ ଗହଳିରୁ ବେଶୀ କରିଦଉଛନ୍ତି ଆଉ।
ଏବେ ବହୁତ ଲୋକ ଯିବା ଯୋଉ ଯାତାୟାତ କଲେଣି ଜାଣିଲେଣି ଭଗବାନଙ୍କ ବିଷୟରେ ତ ବହୁତ କଥା, ଆଉ କାରଣ ଛତିଆରେ କହୁଛନ୍ତି ବାର ହାତେ ଯୋଉ କଣ ଖଣ୍ଡା ସେଇଟା କଣ ବାନ୍ଧବୀ ସତରେ ଏବେ ବି ଖଣ୍ଡା ସେ ଖଣ୍ଡା ପୂଜା ପାଉଛି।
ହଁ ପାଉଛନ୍ତି।
ଆଉ ଆପଣ ଦେଖିଛନ୍ତି?
ନା ମୁଁ ଦେଖିନି, ସେରା କଣ ପହଡ ପଡିଥାଏ କୁହନ୍ତି।
ଆଚ୍ଛା ଆଉ କଣ ରହିଛି ତାଙ୍କ ମନ୍ଦିରର ବିଶେଷତ୍ୱ? ନା ଖାଲି ସେଇ ବାର ହାତ ଖଣ୍ଡା ନା ଆଉ କିଛି ରହିଛି
ବାରାଦେ ଖଣ୍ଡା ଆଉ କୋଉଠି କୋଉ ଠାକୁର କାଳେ ସେଠି ଯୋଉ
ଅଛନ୍ତି କୋଉ ଠାକୁର ଗୋଟେ ସେ ଠାକୁର କାଳେ ତାଙ୍କ ଦେଖେଇ ଦିଅନ୍ତିନି, ସେଠି କଣ ମାନେ ସେ କଳିଯୁଗ ଶେଷ ହେଲେ ସେ ଠାକୁର କାଳେ ବାହାରିବେ, କୋଉ ଠାକୁର ଗୋଟେ କୁହନ୍ତି।
ଆଚ୍ଛା କିନ୍ତୁ ଅଛି ବହୁତ ରହସ୍ୟମୟ ଜିନିଷ ଅଛି, ଛତିଆରେ ନାଇଁ। ମୁଁ ସେମିତି ଟିକେ ଟିକେ ଶୁଣି ପାଇଥିଲି ତ ଆଉ ସେଆ କୁ କହିଲି ଦେଖିଆ ପଚାରେ ତାଙ୍କୁ ଆଉ ମୁଁ ବି ବହୁତ ବର୍ଷ ହେଲା ଯାଇନି, ମୁଁ କେତେବେଳେ ଛୋଟଟେ ହେଇଥିଲି, ନାଇଁ। ମୁଁ ଯେତେବେଳେ ଛୋଟଡେ ହେଇଥିଲି ବୋଧେ ସେବେ ହିଁ ଯାଇଥିଲି ଆଉ ତାପରେ ମାନେ ହେତୁ ପାଇଲା ଦିନରୁ ମୁଁ ଆଉ ଛତିଆ ମନ୍ଦିର ଯାଇନି।
ଓହୋ।
ହଉ ସେବେଠୁ ଆଉ ମୁଁ ଜାଣିନି ଆଉ କିନ୍ତୁ ଖାଲି ଯାହା ଶୁଣିବା କଥା କୁହନ୍ତି ବହୁତ ଗ୍ରନ୍ଥ ମାନ ବି ଲେଖା ହେଇକି କୁଆଡେ ଛତିଆ ମନ୍ଦିରରେ ରହିଛି।
ଆପଣ ଯାଉନାହାନ୍ତି କୋଉ ଦିନ ଦେଖିବେ ଛତିଆ ଠାକୁର।
ହଁ କଣ କାହିଁ ତ ସବୁବେଳେ ବାହାରୁଚି ମନ ହଉଛି। ଫିର ବି କାଇଁ ଯାଇ ହଉନି କିଛି ନା କିଛି ପୁଣି ତ୍ରୁଟି ରହିଯାଉଛି, ଯୋଉଥିପାଇଁ କି ଆଉ ଯାଇ ହଉନି।
ହଉ।
ଏଭଳି ହଉଛି, ଆଉ ଦେଖିଆ ପ୍ରଭୁଙ୍କର କେତେବେଳେ ଡୋରି ଲାଗୁଚି ଆଉ ବାନ୍ଧବୀଙ୍କର କାମ ମାନେ ସରିଛି, ନା ଆଉ କିଛି ବାକି ଅଛି।
ପା ମୁଁ ସିଲେଇ କ ଥିନି ଆଉ ଆପଣ ଫୋନ୍ କଲେ ଭଲ ଲାଗିଲା ଆଉ ରଖୁଛି ଆଁ। ଆଉ ଯେତେବେଳେ ଫାଙ୍କା ପଡିବେ ଫୋନ କରିବେ, ଆଉ ନମସ୍କାର।